ହ୍ୟାଲୋ।
ହଁ ସାର୍ କୋଉଡ୍‌ କୋଉଥିଲେ?
ହଁ ଆରେ ସମିତ ମତେ ଭୁଲି ଯାଉଛ କି ତୁମେ?
ଓହୋ ହୋ ହଁ ସାଙ୍ଗ ହଁ ତମେ ତମ ସ୍କୁଲ ଦିନିକା ସାଙ୍ଗ ହଁ।
ଆରେ ଭୁଲି ଯାଇଚ଼ କଣ କହିବି ମୁଁ ତୁମକୁ? ଆଚ୍ଛା ଇଏ ତୁମେ ଗ୍ରାଜୁଏସନ କମ୍ପ୍ଲିଟ୍ କରିସାରିଛ।
ହଁ ହଁ ମୋର ଗ୍ରାଜୁଏସନ ଏଇ ସରିଲା ପରା ପାଞ୍ଚଛଅ ମାସ ହେଇଗଲା ସରିଗଲାଣି।
ବହୁତ ଭଲ କଥା ଯାହାବି ହେଲେ ଯାହାବି ହେଲେ ପାଠ ପାଠ ପଢ଼ିକି ତୁ ମେ ଯାହା ବି ଗ୍ରାଜୁଏସନ୍ କଂପ୍ଲିଟ୍ କରିସାରଛ। ଆଉ ଏବେ କଣ କରୁଛ ତୁମେ?
ମୁଁ ତ ଇଛୁଙ୍କ ଭାବୁଥିନି ଇ ଆଗକୁ କଣ କରିମି ଆଉ କଣ ପଢିମି ଆଉ ତମେ ପରା ଶୁଣିଥିଲି ପ୍ଲସ ଟୁ କରିସାରିଥିଲ ପ୍ଲସ ଟୁ ପରେ କଣ ଗଲ ଆଉ?
ହଁ ମୁଁ ପ୍ଲସ୍ ଟୁ ସାରି ସାରିଲା ପରେ ମୁଁ ଏ ବାପାଙ୍କ ଜା ଜାଗା ଉପରେ କାମ କରୁଛି ଆଉ। ଆଚ୍ଛା ମୋତେ ଗୋଟେ କଥାକୁହ ଜୁମିତ? ଯଦି ମୁଁ ମୋ ବାପାଙ୍କ ଜାଗା ଉପରେ କିଛି ମାନେ ଗୋଟେ ପରିବା ଚାଷ କିମ୍ବା ଫଳ ଚାଷ କରିଥାନ୍ତି ତ ମୋତେ କଣ କରିବାକୁ ପଡିଥାନ୍ତା ଟିକେ କହିଲ ମ ତେ।
ହଁ ତମେ ତମ ବାପାର କେତେ ବଡ ଜାଗା ଅଛି?
ଆମର ପାଖାପାଖି ସାତ ଏକଡ଼ ଜମି।
ଆଚ୍ଛା ସାତ ଏକର ଜମିର କଣ ଚାଷ କରିବ ବୋଲି ଭାବୁଥିଲ?
ମୁଁ ଭାବୁଥିଲି ଏବେଡ଼େ ଚାରି ଏକର ଜମିର ଆମେ ଫଳ ଚାଷ ଆଉ ତିନି ଏକର ଜମିରେ ପରିବା ଚାଷ
ଆଚ୍ଛା ଆଉ ଚାଷରେ କଣ କରଥାନ୍ତତା କେଏ ଫଳ ଟା ଲଗେଇଥାନ୍ତ?
ମୁଁ ଏବେ ତ ଦେଖୁଛ ଯେ ଗରମ ଦିନରେ ଆମ୍ବ ଚାଷ ଭଲ ହେଉଛି ଆମ୍ବ ଗଛ ଏବଂ ମୁଁ ଭାବୁଛି ଆପେଲ ଗଛ ଟା ଲଗେଇଥିଲେ ମୋର ଟିକେ ଭଲ ବିକ୍ରି ହେଇଥାନ୍ତା।
ଆମ୍ବ ଗଛ ତ ହବ କିନ୍ତୁ ଆପେଲ ଟା ଜାଣିଥାଓ ଆପେଲ ଟା ଆମର ଏବେଟେ ହୁଏନି କାହିଁଁ ଆମର ଏବେଟେ ଯେହେତୁ ଗରମ ନା ଅଧିକ ମାତ୍ରାରେ ଏବେଟେ ଆମର ଆପେଲ ଟା ହୁଏନି କଥାପି ଯଦି ତମେ କହୁଛ ଆପେଲ ଚାଷ କରିବ ମୁଁ ତ ଏଇଟେ କାହାକୁ କୁହେନି କେନେ ଛାଗୁଟେ ନୂଆ ଆମ୍ୱ ଆପେଲ ଗଛ ଗୋଟେ ବାହାରିଛି ଯେଟା ଆମର ଓଡିଶାର ବି ହଉଛି ବୁଝିଲ ନା। ସେଟା ହଉଛି ଆସୁଛି ବାହାରୁ ବାହାରୁ ଆସୁଛି ସେଟା
ଆହା ଆଚ୍ଛା କଣ ଟିକେ ତା ନାମ ଟା ମତେ ଟିକେ କହିଲ।
ସେ ଆମ୍ବ ଗଛ ଚାରାଟା ଆସୁଛି ଆମର ଥାଇଲାଣ୍ଡ ରୁ ଆସୁଛି ବୁଝିଲେ ନା ସେ ଥାଇଲାଣ୍ଡରୁୁ ଗଛଟା ଚାରାଟା ହଉଛି ଆପଣଙ୍କୁ ଗୋଟେ ଚାରା ସାତଶହ ର ଆଠଶ ଟଙ୍କା ଭିତରେ
ଆଚ୍ଛା ଆଚ୍ଛା ଟିକେ ରୁହ ଲାଇନ ରୁହ ବାପା ଟିକେ କଲ କରିଛନ୍ତି। ହାଲୋ।
ହଁ ହଁ ହଁ ବାପାଙ୍କର କଥା ହୁଅ ବାପା କଣ କହୁଥିଲେ?
ବାପା କହୁଥିଲେ ଯେ ତୁମେ କେଇଟି? ମୁଁ କହିଲି ମୁଁ ଆଜ୍ଞା ବାଇକ୍ ଚଲିତ ଶିଖତ ଆସିଛି ଆଉ।
ଅ ହ ଠିକ ଅଛି ଠିକ ଅଛି ହଉ ହଁ ହାଲୋ।
ହଁ କୁହ?
ହଁ ମୁଁ ସେ କହୁିନି ଗୋଟେ ଆପେଲ ଚାରା ଆପଣଙ୍କୁ ପଡିଯିବ ଅ ଆଠଶହ ରୁ ନଅଶହ ଭିତରେ ପଡିଯିବ କିନ୍ତୁ ଆପେଲ ସେଇନୁ ବହୁତ ମାତ୍ରାରେ ଧରିବ। ଆଉ ଆପଣ ଜାଣି ରଖନ୍ତୁ ଆପେଲ ତ ଆପଣ ତ ଜାଣିଥିବେ ମାର୍କେଟରେ ସବୁବେଳେ ପଚାଶରୁ ଷାଠିଏ ଟଙ୍କା କିଲୋ ରହିବ। ଆପଲ ଚାଷ ଆପଣ ଭଲ ଲାଭ କରିପାରିବେ ମୁଁ ତ କହୁଛି ଆପଣ ମାନେ ଯଦି କହୁଛନ୍ତି, ଆପଲ ଚାଷ କରିଥାନ୍ତେ ଆପଣ ସେଇ ଚାଷ ଟା କରୁନ୍ତୁ ନା କଣ କହୁଛ?
ହ ଯେ ଆଜ୍ଞା ଠିକ ଅଛି କିନ୍ତୁ ତା ଦର ହିସାବରେ ଆମେ ଯଦି କିଲୋ ଲେଖା ଷାଠିଏ ଟଙ୍କା ଷାଠିଏ ଟଙ୍କା ବିକ କୁ ବଜାରରେ ଯାହା ଦର ଏବେ ତ ଆମେ ତୁ ଚା ତାର ଯେତେ ସବୁ ଦମ୍ ହିସାବରେ ଆମେ ସେଟା ବିଜ ଏକା କି ସାର କେଡ଼ି ନବୁ
ଅ ସେଟା ତ ମୁଁ ଆପଣଙ୍କୁ ଆଣିକି ଦେମି ଚାରା ଏ କାଳ ଆଣିକି ଦେମି। ଆଇଲାଣ୍ଡ ର ସେଇଟା ଇନପୋର୍ଟ ହଉଛି ଆପଣଙ୍କର। ଆଉ ଆପଣଙ୍କୁ ଆଡଭାନ୍ସ ଯେତେ ପିସ୍ ନେବେ ଆଡଭାନ୍ସ ଆଗେ ଆପଣଙ୍କୁ ଦଶ ହଜାର ଟଙ୍କା ଦେଇତବ। ଦଶ ହଜାର ଟଙ୍କା ଦେନେ ଆପଣ
ନାଇ ରାଜି ଅଛି ଆଜ୍ଞା ଠିକ୍ ଅଛି ଆପଣ ଆସିକି ଟିକେ ଆମ ଜ ଆଗେ ଆପଣ ଜମିଟା ଦେଖାଦୁଖି କରନ୍ତୁ ଟିକେ ତାର କିଷ ଆହୁରି କିସ ତାର ପ୍ରୋସିଜିର ଅଛି ଟିକେ ଦେଖନ୍ତୁ କିସ ଖାଦ ଫାଦ ନଗାହବ ଟିକେ ଦେଖନ୍ତୁ ଆଜ୍ଞା। ଆପଣ ଆଜ୍ଞା ଆସିକି ଦେଖନ୍ତୁ ତାପରେ ମତେ ବିଜ ଟା ମୁଁ ଯାଇକି ଦେଖିବି ଆଜ୍ଞା ଆଉ।
ଠିକ ଅଛି ଆପଣ ଯଦି କହୁଛନ୍ତି ମୁଁ ସେଇଟା କରା କରିଦେମି କିନ୍ତୁ ଅଁ ମେନ୍ ପ୍ରୋବ୍ଲେମ ଆପଣଙ୍କର ହଉଛି ଯେ ଆପଣଙ୍କ ଜାଗାରେ ଯେ ଯିବା ପାଇଁ ରାସ୍ତା ଅଛି ମୁଁ ଥରେ ଯାଇଥିନି। ରାସ୍ତା ଅତ୍ୟନ୍ତକ ଖରାପ ରାସ୍ତାରୁ ଆପଣ କହୁଛନ୍ତି ଗାଡି ନେଇକି ଯିବା ଯାଇ ହଉନି ସେଠି ସେଟା କିସ କରିବେ?
ହଁ ଠିକ୍ ଅଛି ଆଜ୍ଞା। ମୁଁ କଣ କରିବି ଆଜି କାଲିକା ତ ଦେଖୁଛନ୍ତି ଗାଁ ପ୍ରଶାସନ ଏକାଙ୍କର। ଜମି ଜମା ଏକ ଯାଉଛନ୍ତି ଟ୍ରାକ୍ଟର ଏକା ନେଇକି। ସେ ଜାଗାର ସବୁଠୁ ମାଟି ଏକା ପକେଇ ଦଉଛନ୍ତି। ଯାହାବି ରାସ୍ତା ଟିକେ ଖରାପ ହବ। ମୁଁ ସେଇଟା ବୁଝ ଝୁଛି ଆଜ୍ଞା ହଉ ଠିକ୍ ଅଛି। ଆପଣ ଟିକିେ ଚେଷ୍ଟା କରନ୍ତୁ। ମୁଁ ଆପଣ ନେଇକି ଆସିବି ତାହେଲେ ଆଉ।
ଆଉ ସେଠି ଯେ ବିଲ ରୁଆ ହଉ ମୁଁ ଯାଇଥିଲି। ସେ ରାସ୍ତାର ଯେ କାଦ ପଡିଛି। ଏତେ କାଦ ଗାଡି ମୁଁ ଥରେ ସେଠି ପଡି ଯାଇଥାନ୍ତି। ପଡି ଯାଇଥାନ୍ତି ଗାଡି ନେଇକି ଥରେ ଯାଉଥିଲି। ଏତେ କାଦୁଅ ପଡିଚି ହାଲକା କି ହାଲକାର ବର୍ଷା ହେଇଥିଲା। ଜଷ୍ଟ ମୁଁ ଯାଉଛି କାଦ ଟା ମାନେ ମୋ ଚକାରେ ଯେ ଲାଗିଗଲା। ଚକା ଆଉ ଚାଲିଲାନି। ମୁଇଁ ଜଷ୍ଟ ପଡିିଥାନ୍ତି। ବଞ୍ଚିନି ସେ।
ଆହୋ ଆଉ ବହୁତ ସିରିଅସ କଥା ତାନେ ଆପଣଙ୍କର ତ କିଛି ହେଇନି ତ ଆଜ୍ଞା। ହଁ ଏ ବିଷୟରେ ଜାଣିଥିଲିନି ଆଜ୍ଞା।
ମତେ ଜାଣିଥିଲେନି ମୁଁ ସେଇ ପାଇଁ ଆପଣଙ୍କୁ ଅବଗତ କରାଇଦିନି ବୁଝିଲେ। ଆଉ ଆପଣ ଯେ କହୁଛନ୍ତି ପରିବା ଚାଷ କହୁଥିଲେ କଣ ପରିବା ଚାଷ କରିଥାନ୍ତେ?
ମୁଁ ଆଜ୍ଞା ଯେମିତି ଭି ଭେ ଭେରାଇଟି ଆକାର ପରିବା ଚାଷ ଆଳୁ ଚାଷ ପିଆଜ ଚାଷ ମଟର ଅଲଗା ଅଲଗା ସବୁ ପରିବା ଚାଷ କରିଥାନ୍ତି ଆଜ୍ଞା।
ଆପଣ ଯଦି କହୁଛନ୍ତି ପରିବା ଚାଷ ତାହାଲେ ଗୋଟେ କାମ କରୁନ ଆପଣ ଆଜି କାଲି ଦେଖିଥିବେ। ପରିବା ସିଜିନ୍ ଟାଇମ୍ ରେ ସବୁବେଳେ ରେଟ୍ କମ୍ ବୁଝିପାଇଲେ ନା। ସିଜିନ୍ ମାନେ ବୁଝିପାରିଲେ ତ। ଯେତେବେଳେ ପରିବା ଟା ବାହାରେ ସେଇ ଟାଇମରେ ଦେଖିବେ ଆପଣ ପରିବା ରେଟ୍ ଟା କମ୍ ଥାଏ। କିନ୍ତୁ ଆପଣ ଗୋଟେ କାମ କରିପାରିବେ। ଯଦି ଆପଣ ବେଶୀ ଦିନ ଟାଇମରେ ଲଗିବେ। ଯେତେବେଳେ ସେ ପରିବାଟା ମାନେ ନଥାଏ। ସେଇ ଟାଇମ ରେ ଆପଣ ଭଲ ପରିଶ୍ରମ କରିପାରିବେ। ମୁଁ କହୁଛି ଆପଣ ଗୋଟେ ପୋଲି ହାଉସ କରୁନ ସେଇଦିନ ପରିବା ଚାଷ କରୁ ସେଦିନ ଆପଣ ଦେଖିବେ। ନିହାତି ଭାବରେ ବେଶୀ ନା।
ଆଠ୍ ଠିକ୍ ଅଛି ଆପଣ ଯର କହୁଛନ୍ତି ଠିକ୍ ଅଛି। ମୁଁ ଏଇଟା ଭଲସେ ଭାବିକି ଚିନ୍ତା କରିବି ଆଜ୍ଞା। ଆପଣଙ୍କ ବହୁତ ଧନ୍ୟବାଦ। ଆଚ୍ଛା ମୋତେ ଗୋଟେ କଥା କୁହନ୍ତୁ ଏଇ ସିଜିନ୍ ରେ କୋଉ ପରିବା ବିଚ୍ ଟା ନବାଟା ସବୁଠୁ ଭଲ ଦାମ୍ ରେ ବିକି ହବ।
ଯଦି ଆପଣ ଏ ସିଜିନ କହୁଛନ୍ତି। ତାହାନେ ଆପଣ ଦେଖୁ। ଏଇଛୁଙ୍କା ମାର୍କେଟ ରେ ଦେଖିବେ ଫାଷ୍ଟ ବାହାରି ଥିଲା ମୋଟର। ଏତେବେଳେ କିଲୋ ଥିଲା କେତେ ତିରିଶ୍ ରୁ ଚାଳିଶ୍। ବର୍ତମାନ ଟାଇମ୍ ରେ ମୋର ମୋଟର କିଲୋ ଅଛି ଅଶୀ ନବେ। କଣ ପାଇଁ?
ନା ତାର ଟିକେ ଦାମ୍ ଟା ଟିକେ ବେଶୀ ହେଇଛନ୍ତି। ଏବଂ ତାର ଟିକେ ଏବେ ଟିକେ କମ୍ ସେଟା ଉତ୍ପାଦନ ହଉଛି।
ବାସ୍ ଠିକ କହିଲେ। କାହିଁକି ନା ମାର୍କେଟ ଡିମାଣ୍ଡ ଏଇଛୁଆ ବେଶୀ ଅଛି। ଯେହେତୁ ଏଇୁଆ ବାହାଘର ସିଜିନ୍ ଆଜ୍ଞା ଅଛି। ମାର୍କେଟରେ ତାର ଯେହେତୁ ଅଧିକ ଅଛି। ସେଥିପାଇଁ ତାର ଡିମାଣ୍ଡ ଟା ସବୁବେଳେ ବଢି ବଢି ଚାଲିବ। ବୁଝିଗଲା ନା ସେଇ ମୁଁ କଥା କହୁଛି ଆପଣ ଯଦି ଗୋଟେ ପୋଲି ହାଉସ କରିବେ। ପୋଲି ହାଉସ୍ ମାନେ ଚାରି ସାଇଟ୍ ବାଉଁଶ ପୋତା ହବ। ଧଳା କନା ମାରା ହବ। ବୁଝିଗେଲେ ଧଳା କନା ମାରିକି ତାହାରି ଭିନ୍ଧ ସେଟା ହବ ପୁରା ଗାଇଡ୍ ଲାଇନ୍ ର। ଆଉ ସେଇ ଦହାରି ଭିତରେ ଯେ ପରିବା ଆପଣ ଲଗିବେ। ତାଟା ଦେଖିବେ ବେଶୀ ଦିନ ରହିବୁ। ଗଛ ଟା ବେଶୀ ଶୀଘ୍ର ମରିବ ନାହିଁ। ଆଉ ସେଟା ଅଧିକ ମାତ୍ରାରେ ପଇସା ଖର୍ଚ୍ଚ ହେଇପାରେ ଆପଣଙ୍କର। କିନ୍ତୁ ମାର୍କେଟ୍ ଠାରୁ ଆପଣ ଭଲ ପଇସା ଇନକମ୍ କରିପାରିବେ। ଆଉ ସେଥିରୁ ବି ବହୁତ ଚାଷୀ ବାହାରିଛନ୍। ଲାଭବାନ ହେଇକି ଯେଉଁମାନେ ବଡ ବଡ କମ୍ପାନୀରୁ ସବୁ ଚାକିରୀ ଛାଡିକି ଏଇ କମ୍ପାନୀରେ ସବୁ ଏଇ ଚାଷ କରିକି ସବୁ ଜୀବନ ଯାପନ କରୁ ବଡ ବଡ ଆଇଟି କମ୍ପାନୀରେ ସବୁ ଚାକିରୀ ଛାଡି ଦେଇକି ଯେମିତି ଲକ୍ଷେ ଦେଢ ଲକ୍ଷ ଟଙ୍କା ଦରମା ସେମାନେ ସେଠି ଛାଡି ଦେଇକି ଆସିକି ପରିବା ଚାଷ କରୁଛ। ମୁଁ ଥରେ ଯାଇଥିଲିନି ଜଣ ଭାଇଙ୍କ ଘରକୁ। ମୁଁ ଦେଖିକି ଆଶ୍ଚର୍ଯ୍ୟ ସେ ଦି ଲକ୍ଷ ଟଙ୍କା ଚାକିରି ଛାଡି ଦେଇକି ଆସିକି ଘର ପରିବା ଚାଷ କରୁଛନ୍ତି। ବୁଝିହେଲନା।
ଆଜ୍ଞା ଠିକ ଅଛି ଆଜ୍ଞା ମୁଁ ଆପଣଙ୍କ କଥାରେ ପୁରା ସନ୍ତୁଷ୍ଟ ଅଛି ଆଜ୍ଞା ଠିକ ଅଛି। ଆମେ ଏ ବିଷୟରେ ପ୍ରାୟ ଏକଦମ ସହମତି ଅଛି। ଆପଣ ଆସିକି ଦେଖା କରନ୍ତୁ ଆମ ଜମି ଜାଗା ଯାଇକି ଦେଖନ୍ତୁ ଏବଂ ମୁଁ ଦିନେ ଯାଉଛି ଆପଣଙ୍କ ଘର ଆଡେ କିଷ କଥା କିଛି ନହିଁ ମୁଁ ଟିକେ ଦେଖିବି ଆଜ୍ଞା ଆଚ୍ଛା ଠିକ ଅଛି। ଆଚ୍ଛା ମୁଁ ଧର ଏଇସବୁ ଚାଷ କଲେ ମୋତେ ଗମେଣ୍ଟ ତରଫରୁ କଣ ବେନିଫିଟ ମିଳିବ ଆଜ୍ଞା ଟିକେ ଆପଣି ଯଦି ଜଣିଥିବେ ମତେ ଟିକେ ଜଣାନ୍ତୁ।
ହଁ ଗମେଣ୍ଟ ତରଫରୁ ଆପଣ ଦେଖନ୍ତୁ ଏଇଟା ଗୋଟେ ଭଲ ପ୍ରଶ୍ନ ଆପଣ ପଚାରିଲେ। ଗମେଣ୍ଟ ତରରୁ ଆମ ସବସିଡି ରହୁଚି ବୁଝିଲେ ନା। କୃଷିୃି କୃଷି ଏଇଠି ଗୋଟେ ଅଛି ସେଟା ଆପଣଙ୍କୁ ଏଗ୍ରୀ ହଁ କାଳିଆ ଯୋଜନା ଆପଣ ତ ଜାଣିଛନ୍ତି ସେଟା ସେଟା ହଉଛି ଧାନ ପାଇଁ ବୁଝିଲେ।
ହଁ ହଁ ଠିକ ଅଛି।
ଧାନ ପାଇଁ ଆପଣଙ୍କୁ ପ୍ରଥମେ କୃଷି ଅଫିସ ରେ। ମାନେ ଏଗ୍ରିକଲଚର ଅଫିସରେ ଆପଣଙ୍କର ଗୋଟେ କୃଷି ଆଇଡି ତିଆରି ହେବ ବୁଝିପାରିଲେ।
ଆଜ୍ଞା।
କୃଷି ଆଇଡି ତିଆରି ହେଇ ସାରିଲା ପରେ। ଆପଣ ସେଥିରେ ଏପ୍ଲାଏ କରିବେ ଯେ ମୁଁ ଚାଷ କରୁଛି। ପନିପରିବା ସେଇନେ ଗୋଟେ ସା ଥାଏ ବୀମା ସେଟା ନିହାତି କରିବେ କାରଣ ବୀମା ଆ ପ୍ରାୟ ଲୋକ କରୁନାହାନ୍ତି କିନ୍ତୁ ସେଟା କରିବା ନିହାତି ଦରକାର କାହିଁକି ଆପଣଙ୍କ ବାଇଚାନ୍ସ ଯଦି ଆପଣଙ୍କୁ ଫସଲ କ୍ଷତି ହେଇଗଲା ବୁଝିପାରିଲେ।
ଆଜ୍ଞା।
ତାନେ ସେ ବୀମାରୁ ଆପଣ ପଇସା ଟା ଉଠି ପାରିବେ ଏଇନେ ବୀମାର ଆପଣଙ୍କୁ ପଚାଶ ରୁ ଷାଠିଏ ପର୍ସେଣ୍ଟ ଯଦି ଆପଣ ବୀମାରୁ ପଇସା ନେଇଥିବେ ପଚାଶରୁ ଷାଠିଏ ହଜାର। ତାନେ ଆପଣ ବୀମା ଯଦି କରିଥିବେ ତାନେ ଆପଣଙ୍କୁ ଯଦି ଆପଣ ଚାଷ ପୁରା ଅତ୍ୟଧିକ ନଷ୍ଟ ହେଇଯାଇଛି। ତାନେ ଆପଣ କୋଡ଼ିଏ ରୁ ପଚିଶ ହଜାର ରିଟର୍ନ ପାଇଯିବେ ବୁଝିପାରିଲେ ନା। ସେଥିପାଇଁ ଅଧିକ ଲୋକ ବୀମା ଟା କରନ୍। ହଁ ଆଉ କଣ ପଚାରିବାର ଥିଲା।
ଆଉ କଣ ପଚାରିବି ଆଜ୍ଞା ଆପଣ ତ ଏତେ ସବୁ ଜାଣିଛନ୍ତି। ମତେ ଆପଣଙ୍କ କଥା ପୁରା ଏକଦମ ଠିକ୍ ନାଗୁଛି ଆଜ୍ଞା ଆପଣ ଜଣେ ଠିକ୍ ନୁଖ ମତେ ଜଣାପଡ଼ୁଛନ୍ତି ଆଉ ଆପଣଙ୍କ ସାଙ୍ଗ। ମୁଁ ଆପଣଙ୍କ କଥା ଉପରେ ପୁରା ବିଶ୍ୱାସ କରୁଛି ଆଜ୍ଞା। ଆପଣ ଠିକ୍ ଅଛି ମୁଁ ଆପଣଙ୍କୁ ଆଡ଼ଭାନ୍ସଟା ପଠେଇ ଦେଉଛି ଏବେ ପେଟିଏମ ରେ ଆପଣଙ୍କ ନମ୍ବରଟା ମତେ ଦିଅନ୍ତୁ। ଆଉ ମୁଁ କାଲି ଭିତରେ ଯାଉଛି ଆପଣଙ୍କ ଘରେ କିଶ ଆପଣଙ୍କ ପ୍ରୋସିଜିଅର ମୁଁ ସେଇଟା ଦେଖିବି ଟିକେ।
ଠିକ ଅଛି ଠିକ ଅଛି ଆପଣ ଆସନ୍ତୁ ଆପଣ ତ ଘର ରାସ୍ତା ଏତେ ଖରାପ। ମୁଁ ତ ଯାଇପାରୁନି ଆପଣ ଆସନ୍ତୁ ମୋ ଘରୁକୁ। ଆଉ ଗୋଟେ ବସିକି ଆପଣ ଆଲୋଚନା କରିବେ ଯେ କେତେ ଏକର କଣ କଣ ଚାଷ କରିବେ। ଆପଣଙ୍କୁ ଡିଟେଲ ଭଲ କି ବୁଝେଇ ଦେମି ଆଉ ଯିଏ ଆପଣଙ୍କୁ ଚାରା ଦେବେ ତାଙ୍କ ସାଙ୍ଗରେ ବି ଯଦି ଚାହିଁବେ ମୁଁ କଥା କର କରିଦେମି ଆଉ ଚାହିଁକି ଆପଣ ଦେଖିବେ ଆଉ।
ଠିକ୍ ଅଛି ଆଜ୍ଞା ନମସ୍କାର ରଖୁଛି ଆଜ୍ଞା।
ହଁ ଠିକ ଅଛି।